ହଁ
ହଁ
ଦିଦି କଣ କରୁଛ?
ଏଇ ଯାଇଥିଲି ବ୍ୟାଙ୍କ ଗଲି ଆସିଲି ତମକୁ ମେସେଜ କରିଥିଲି ଆଉ
ଓ ହୋ ତମେ ମେସେଜ କରୁଛ ଫୋନ ଟା ଭିତରେ କଣ କହିଲ
ଅଫଲାଇନ୍ କନଂ ହେଇଯାଇଥିଲ
ହଁ ବା ହଉଛି ଗାଧୋଇବାକୁ ପଳେଇଥିଲି ତ ମୋବାଇଲ ଟା
ହେ ହେ ଛୁଆଟା ଗାଧେଇ ନଥିଲା
ହୁଁ ଗାଧୋଇବା କୁପଳେଇଥିଲି ମୁଁ ଟିକେ ସଫାସୁଫି ଥିଲା ତ ହଁତ ସେତେବେଳେ ଯୋଉ କଥା ହେଲି ତାପରେ ଆଉ ଜଣେ ପୁଅ ଟିକେ ଫୋନ କରିଥିଲେ ତା ସହିତ କଥା ହେଇକି ମୁଁ ଯାଇଥିଲି ଫେରେ ହଉଛି ଡ୍ରେସ ସବୁ ପଡିଥିଲା ମେସିନ ବୈକି ସଫା ମା ଅଧା ଲା ମୁଁ ଗଧା କଲି କରିକିଏଇ ଗାଧେଇକି ନା ଆସିଲି ଆଉ
ଓହୋ ମୁଁ ଆ ପୂର୍ବରୁ କରିଥିଲି ଜଣଙ୍କୁ ଗୋଟେ ଝିଅ ଟା ମତେ ମେସେଜ କରିଥିଲା ମୁଁ ତାକୁ କରିଥିଲି ମତେ କହିଲା ହଉ ତମେ ଯେତେବେଳେ ଫ୍ରି ହବ ଲାଷ୍ଟକୁ ହଁ ହଁ ହଁ ସିଏ କରିଥିଲେ
ହୁଁ ସେଇୟା କୁ ତମ ନମ୍ବର ଦେ
ଓହୋ ସିଏ କହିଲେ ହଁ ସେ ମତେ କହିଲେ କହିଲେ ଯୋଗୁଁ ତମେ ଫ୍ରି ହେଲେ ମତେ କଲ୍ କରିକି କଥା ହେଇଯିବ ତମ ଟାସ୍କ ସରିଯିବ।
ହଁ ତମର କେତେଟା ହେଇଗଲାଣି?
ମୋର ଆଠଟା ହେଲା ଲ ଜମା ଏଇଟା ଗୋଟେ ନଅଟା ହବ ଆଉ
ଓହୋ ହଉ ତମେ ମୋ ସହିତ ଦି ଥର ଫୋନ କରି କଥା ହେଇଯିବ ଦଶଟା ହେଇଯିବ ହେଲା
ହଁ
ଆଉ ଗୋଟେ ପୁଅଟେ କାଲି ତ ତମେ କହୁଥିଲି ନା କଣ ତାକୁ ଫୋନ କରିଥି ଥିଲେ ଲ ଫୋନ କରିଥିଲି ଗୋଟେ ଚୁ ମାନେ ଚିଙ୍ଗିଆ ପିଲା ଟେ ବୋଧେ ତା ଭଏସ ରୁ ଜଣା ପଡୁଥିଲା ଏ କହିଲା ହଁ କିଏ କହୁଛ ମୁଁ କହିଲି ଆଉ ତମେ କାରିଆ ଉପରେ କାମ କରୁଛ କି ଆ କହିଲେ ହଁ ହଁ ମୁଁ କହିଲି ହଉ ଠିକ ଅଛି ଫ୍ରି ଅଛି ନା କଲ କରିବି ମୁଁ କହିଲେ ହଁ ଫ୍ରି ଅଛିି ଟି ଟିକେ ମୁଁ ଖାଇକି କଲ କରୁଛି କହିକି ଆଉ। ଫୋନ ଫାନ୍ କଲେଣି ମୁଁ ତାକୁ କାଲି ଦି ତିନିଥର ଫୋନ କରି କରି କରି ଆଉ ମୋତେ ବିରକ୍ତ ଲାଗିଲା ଏତେ ଜୋରେ। ଆଉ ମୁଁ ଆଉ ଫୋନ କଲି ଆଜି ସେ ତାର ସ କାଳୁ ଫୋନ୍ କରିଥିଲା ତ ଉଡେଇ ଦେଇଯିବୁ ବୋଲି କଣ କଲା ସେ ଆପ ଟାକୁ ମୁଁ ଉଡେଇ ଦେଇଛି କେଜାଣି ଏ ମୋର କିଏ ଏତେ ଗପିବ କାହା ସାଙ୍ଗରେ
ଓହୋ ତିରିଶ ଟା ହେଇଗଲେ ସରିଲା ତ ତାପ
ହଁ
କଲ ନାହିଁ ତାଆ
ହଁ ଆଉ ହଉଛି କହିଲା ଉଡେଇ ଦେଇଛି ମୁଁ ହସି ହସି ରହିଛି ହୋଉ ଭଲ କରିଛ ଆଉ କୋ ଲା ହଉ ରଖୁଛି କଲା କି ମୁଁ କହିନି ଆଉ କି କଥା କାମ ଥିଲା ଆଉ ସେଥିପାଇଁ ଫୋନ କରିଥିଲି ତମର ଫ୍ରେଣ୍ଡ ହେଇଥାନ୍ତ କି କଣ ଭଲ ହୁଅନ୍ତା ଯାହା ବି ହଉନା ଆଉ ତମେ ତ ଉଡେଇ ଦେଇଛ କାମ ତ କରିବନି ଆଉ କଣ କଥା ହେବି କହିଲେ କାଟିଦବ ଏମିତି କଥା ହଉଛି କାଟିଦବନି ହଁ କାଟିଦବି ଯାଉଛି ଗାଧେଇବି ଗାଧୋଇ ନ ଥିଲି ଗାଧେଇନି। କହିଲେ ହୋଉ ଯା ଆଉ ମୁଁ ମୋର ଗାଧେଇବାକୁ ଯାଇଚି ଆସିଲା ବେଳକୁ ତିନି ଚାରିଟା ମିସକଲ୍ ସେଇ କରିଛି।
ପାଗଳ ଟା ନା କଣ?
ସେ ବାଇଟେ ଟିକେ ବାୟା ଦୋଷ ରହୁଛି।
ହଁ।
ଆଉ ବାହାଘର କୁ ଯାଇଥିଲ କଣ ଖାଇଲ?
ନାଇଁ ମ କିଛି ଖାଇନି ଖାଲି କୋଲ୍ଡରୀଙ୍କିସ୍ ଗୋଟ ପିକି ଆଇଲି ଆଉ।
ହଁ ଖରା ଜିନିଷ ଦେଖିଲି ଥଣ୍ଡା ଜିନିଷ ମୁଁ ଏନା ସାତଟାଟା ଆଠଟା ବୋଟଲ ଫ୍ରିଜିରୁ ରୁ ଭରିକି ମୁଁ ମୋର ଭାରି ଦିଦି ଥଣ୍ଡା ସବୁବେଳେ ସବୁବେଳେ ଥଣ୍ଡା ହେଲେ ବି ମୁଁ ହଉଛି ଫ୍ରିଜ ପାଣି ପିଏ।
ମୁଁ ବି ସେଇ ସବୁବେଳେ ଫ୍ରିଜୀପାଣି ମାମା ଖାଲି ଚିଡୁଥିବ।
ମତେ ଜମା ଭଲ ଲାଗିବନି ନର୍ମାଲ ୱାଟର ହଁ ପା।
ଯୋଉ ଯେତେବେଳେ ପାଣିରେ ଭିତରକୁ ଯିବ ନାଡ ଫାଡ ସବୁ ଥଣ୍ଡା ହେଇଯିବ ମୋ ମୁଣ୍ଡ ସେତବେଳୁ ଥଣ୍ଡା ହବ।
ଖରାରୁ ଆସିକି ଥଣ୍ଡା ପାଣିଟା ପି ଦେବ। ସିଏ ପୁରା ମାନେ ଯୋଉ ତଳୁକୁ ତଳୁକୁ ଯିବ ସେଟା ପୁରା ଫିଲ୍ ହବ।।
ହଁ ସତ କଥା।
ଆଉ ରୋଷେଇ ସରିଗଲାଣି ଘରେ?
ହଁ। ସରିଗଲାଣି ଭାରି ଖରା ହଉଛି ଇଚ୍ଛା ହଉନି ବାହା
ଖରା ହେଇଯାଉଛି ଜୋରେ ପୁଣି କଣ ଛାଇ କରିଦଉଛି ଏତି ଚାଲେଇଛି ଆଉ।
କିଏ କିଏ ଏକଲା ଯାଇ ଥିଲ?
ନାଇଁ ମୁଁ ଯାଇଥିଲି ଆଉ ଗୋଟେ ଏଇ ଘର ପାଖ ଗୋଟେ ସାଙ୍ଗଟା ଯାଇଥିଲା।
ହଁ ହଁ। ତମର ବୋହୁତ ସାଙ୍ଗ ଅଛନ୍ତି।
କଣ କହିଲ?
ମୁଁ କହିଲି ତମର ବହୁତ ସାଙ୍ଗ ଅଛନ୍ତି।
ହଁ ଅଛନ୍ତି ଆଉ।
ମୋରବି।
ଇଏ ଛୋଟ ବେଳ ସାଙ୍ଗ ଟା ଘର ପାଖରେ।
ଓହୋ। ହଉ ରଜକୁ ତମେ କୁଆଡେ ବୁଲାବୁଲି ଯାଇଥିଲ?
ସେଇ ମାମୁଁ ଘରକୁ ତ ଯାଇଥିଲୁ ତା ରଜ ପୂର୍ବରୁ ଆଗରୁ ମାନେ ଦଶ ପନ୍ଦର ଦିନ ପୂର୍ବରୁ ପଳେଇଥିଲୁ ଦେଖିବା ପାଇଁ ଫିଲ୍ମ। ମନ୍ତ୍ରମୁଗ୍ଧ।
ଓ ହଁ।
ଯାଇନ ମୁଁଭି ଦେଖିବାକୁ ଯାଇନ?
ନାଁ।
ଗଲନି ଦେଖିଥାନ୍ତ ମନ୍ତ୍ରମୁୁଗ୍ଧ ଟା।
ଆମର ଏଇଠି ପଡିଛି ଯେ ଏଇ ଯୋଉ ବିରଜା ହଲରେ।
ହଁ ସେଟା ମାନେ ହରର ନାଇଁ ମାନେ ହରର କମେଡି ଟା ଆଉ।
ଓ ହୋ ଭଲ ଲାଗିଲା?
ହଁ ଭଲ ଲାଗିଲା ହସି ହସି ପେଟ ଦରଜ ନା ଖାଲି କମେଡି।
ଉଁ ହୁଁ।
ଆମେ ଭାବିକି ଯାଇଥିଲୁ ସେଟାଟା କଣ ହରର ମୁଭି ହେଇଥିବ ଦେଖିଲା ବେଳୁ ସିଏ ତା ମାନେ କମେଡି ମୁଭି ଟା।
ଓହୋ ଟୋଟାଲ ଫାଷ୍ଟ ରୁ ଲାଷ୍ଟ ନା କଣ?
ହଁ ପୁରା ଫାଷ୍ଟ। ପ୍ରାୟ ଏଇ ଯୋଉ ସିରିଏଲ ଆକ୍ଟର ସବୁ ଯାକ ଅଛନ୍ତି ମ।
ଓହୋ।
ସିରିଏଲ ଆକଟର ୟୁଟ୍ୟୁବର।
ହୁଁ। ସାଙ୍ଗ ଗୋଟେ ଡାକୁଥିଲା ଯେ ଦେଖି ଦେଖିବାକୁ
ନହେଲେ ଏଟା ଦେଖିବାକୁ ପଳା କାଙ୍ଗୁଲା ଟା ଦେଖିବାକୁ ଯା। କାଙ୍ଗୁଲା ଟା ଭଲ ହଁ ସେଇଟା
ଇଏ କଣ ସେ ସମ୍ବତି ଅଛି ବୋଧେ ସେଇଠି।
ହଁ।
ସେ ଯୋଉ ଗୀତଟା ତା ଦେହରେ ଅଛି ଆ ଅନୁଗୁଳ ର ଟୋକିଲି।
ଅନୁଗୁଳ ର ଟୋକା ମୁଁ
ଟୁକିଲି ଟୁକିଲି।
ଟୁକିଲି?
ହଁ।
ତୁମେ ରାଗ ନା ଦିଦି?
ହଁ ରାଗେ।
ହୁଁ ହୁଁ ହୁଁ।
ଆଗରୁ ବହୁତ ରାଗୁଥିଲି। ଆଗରୁ ବହୁତ ରାଗୁଥିଲି। ଟିକେ ବୁଦ୍ଧି ହେଇଗଲାଣିି ଅଧିକ ଟିକେ ଆଉ। ତମ ଭଳିଆ ଯେତେବେଳେ ମୁଁ ହେଇ ଥିଲି ସେତେବେଳେ ମୁ ତ ପୁରା ପ୍ରବଳ ରାଗୁଥିଲି। ଏବେ ବି ରାଗୁଚି ଟିକେ ଟିକେ ଆଉ।
ହୁଁ ହୁଁ। ନା ରାଗି ଆଉ ରାଗ ନା ରାଗିବୁ ନାଁ ମଣିଷ ସମ ସ୍ତେ ରାଗନ୍ତି ଆଉ।
ହଁ।
ଉ କଣ ଖାଇବାକୁ ହେଇଚି? ତମେ ଖାଇସାରିଲଣି?
ନାଇଁ ମ ଖାଇନି ଆଉ ଖାଇବି ଦିଟା ଖଣ୍ଡେ ବେଳକୁ ଯାଇ ଖାଇବି ଆଉ।
ହଁ କଣ ହେଇଚି ଆଜି ରୋଷେଇ?
ରୋଷେଇ ହେଇଚି ପଖାଳ, ପଖାଳ ଆଜି ହେଇଚି। ସଜ ପଖାଳ ଆଉ ଆଳୁ ଭଜା ହେଇଚି ଆଳୁ ଆଉ ପୋଟଳ ଉଁ ଶାଗ ଭଜା ହେଇଚି ବଡି ପିଆଜ ଛେଚା ହେଇଚି ପାଚିଲା ଆମ୍ବ ଏଇ ଯୋଉ ଶାଗୁ ପାମ୍ପଡ ନୁହଁ ଶାଗୁ ପାମ୍ପଡ ସେଇଟ ଛଣା ହେଇଚି ଆଚାର ଆଉ କଣ ଛେଚି ଛେଚି ଦଳା ଦଳି କଣ କରୁଚି ମା।
ଓହୋ। ଖାଇବ ବୋଧେ ଏବେ ଆଉ ନାଇଁ?
ନା ମୁଁ ଏବେ ଖାଇମିନି ମୁଁ ଗୋଟେ ବାଜିଚି ମୁଁ ଖାଇବି କେତେ ଦିଟା ଅଢେଇଟା ହେଇଯିବ।
ହଁ ମୁଁ ବି ସେଇ ଦିଟା ଖଣ୍ଡେ ବେଳକୁ ଖାଏ।
ହୁଁ ଲେଟ ରେ ଖାଇିଥିଲ ତ ଲେଟ କଣ କେ ଫୋନ କରିଥିଲେ ତା ପୂର୍ବରୁ ଖାଇକି ଫୋନ କରିଥିଲି।
ଓହୋ। ହଁ।
ତମ ଆ ତମକୁ ତ ସେଇ ଯୋଉ ରାଧା ଦାସ ଫୋନ ତା ନମ୍ବର ତ ତମ ପାଖରେ ଅଛି। ମୁଁ ତମକୁ ଆଉ ଜଣଙ୍କ ନମ୍ବର ଦେବି। ତାଙ୍କ ଘର ସେ ଭୁବନେସ୍ୱରରେ ବୋଧେ ହୁଁ ଭୁବନେଶ୍ଵର। ସ୍ତ୍ରୀ ଲୋକଟେ ତାଙ୍କର ଗୋଟେ ପୁଅ ନା ପୁଅ ଅଛି ଚାରି ବର୍ଷର। ମୋ ସହିତ ଆଜି ସେ ଦି ଥର କଥା ହେଇଛନ୍ତି।
କଣ ତମେ ଭଲ ରୋଷେଇ କର।
ହଁ ଆସେ ଆଉ। ଖାଲି ମତେ ଟିକେ ଗୋଟେ ଜିନିଷ ଆସେନି ରୁଟି ଟା ଟିକେ ଭ ବେଲି ଆସେ ଆସେନି ଭଲସେ। ନହେଲେ ଆଉ ସବୁ କରିପାରିବି।
ମତେ ଭାତ ରୁଟି ମତେ ବା କରିଆସେନା।
ଟୋଟାଲି ଟୋଟାଲି ଲମ୍ବୁ ନଥିଲା। ପୁରୀ ସାଇଜ ର ହେଇକି ରହିଯିବ ତାପରେ ଆଉ ମୁଁ ବେଲି ପାରିବିନି। ଅବିକା ଟିକେ ବଙ୍କା ତେଢା ମେଢା ହେଇଯାଉଚି ଆଉ।
ଧୀରେ ଧୀରେ ହବ ଆଉ।
ହଁ। ନହେଲେ ଆଉ ସବୁ ବିରିୟାନୀ କରିପାରିବି ମୋମୋ କରିପାରିବି ଚାଉମିିନ, ମ୍ୟାଗି ଆଉ ଆମର ପାମ୍ପୁଡି ଚାଟେ ଚାଟେ ଦହିବରା। ଗୁପଚୁପ୍, ଆମର କଣ ଆମର ଦୋକାନ ଅଛି ନା ଆମର ପ୍ରାୟ ଜିନିଷ ଦୋକାନରୁୁ ନେଇଆଇଲୁ ଆମେ ଯାହା ବି କରୁ ଘରେ କରିକି ଖାଇବୁ।
ହୁଁ ଭଲ। ଦେକାନ ରୁ ଆଣିଲ କଲ ଖାଇଲ ଆଉ ।
ହଁ। ଦୋକାନରେ ତ ଜିନିଷ ଅଛି ଆଣିଲୁ କରିବୁ ଖାଇବୁ। କାଇଁ ବେକାରରେ ପଇସା ଦେଇକି କିଣିକି ଆଣିବୁ। ବାପା ସବୁବେଳେ ସେଇଆ କହିବେ। ଆମ ତ ଜିନିଷ ଅଛି ତମେ କରିବ ଖାଇବ। କିଣିକି କାହିଁକି ଖାଇବ ବାହାରୁ।
ହଁ। ଦୋକାନରୁ ଆସିଲା ଖାଇଲ ପିଇଲ ରହିଲ। ବାହାର ରେ ବି ଆଉ ପଇସା ଖର୍ଚ୍ଚ ହବାର ନାହିଁ।
ହଁ। ଆମର ଯାହାବି ପ୍ରାୟ ସବୁ ଜିନିଷ ଆମର ଘରେ ବନା ହୁଏ। ବାହାରୁ କେମ୍ ମୁଁ କହିଲି ପ୍ରାୟ ସବୁ ଜିନିଷ ଆମର ଘରେ ବନା ହୁଏ। ବାହାରୁ କେତେବେଳେ କେନ୍ତି କିଣିକି ଖାଇଲୁ ନହେଲେ ଘରେ ସବୁ।
ଭଲ।
ହୁଁ
ତମେ ତମ ଭଉଣୀ କରିକି ଖାଉଥୁବ ଆଉ ନା।
ହଁ ସାଙ୍ଗ ହେଇକି କରୁ ଆଉ।
ହୁଁ। ସାଙ୍ଗ ଦି ତିନି ଜଣ ହେଲା ଭଲ ମନ୍ଦ ଖାଇଲ ପିଇଲ ମାନେ କଲ ହଉଚି ଭଲ ଲାଗିବ ନାଇଁ।
ହଁ।
ଏକଲା କିଛି ଭଲ ଲାଗିବନି ଜମା କରିବାକୁ।
ହଁ। ଏ ସାଙ୍ଗ ହେଇକି ରହିଲେ ଟିକେ ମାନେ ଗପ ସପ ହେଇକି କଲ ଏତେ ଆଉ ବାଧିବନି। ଏକୁଟିଆ କଲେ ଭାରି ଚିଡ ମାଡ଼ିବ। ସବୁ କାମ କରିବ କଟା କାଟିବ ହଁ ହଁ ।
ଦିଦି କଲ୍ କର।
ହଁ ହଁ।